ହଲୋ ହୁଁ। ନାଁ ହେଲା ଯାଇନାହାନ୍ତି ପା ଏଇ ପାଇପ୍ ଟା ପଦାରେ ଥିଲା ତ ବର୍ଷା ଫର୍ଷା ଉଠୋଊଛିନା ନଷ୍ଟ ହେଇଯିବ ସେଟା ରଖିଦେବି। ତାପ ଗୁରୁଜ
ଉ ହୁଁ
ହଁ ଏରା ଟିଉସନ ଚାରିଟା ବାଇଶି ହେଲାଣି ମେଘଟା ଦେଖୁନୁ। ହଁ ଲୋ ଟିକେ ଟିକେ ପକୋଉଛି ପା। ଏବେ ଏଆଡ଼େ ଟିକେ ଟିକେ ମେଘ ପକଉଛି ଯେ ଖଷିକି ବର୍ଷା ଛେଚିକି କିନା ସେପଟ ଟା ଦେଖାହଉଚି ପୁରା। ହଁ ହୋଉଥିବ ଆଉ। ଏ ପାଇପ୍ ଟା ଚୋରି କରିକି କିଏ ନେଇଆାଉଚି ମୁଁ ଏନା ପାଇପ୍ ଟା ପଦାରେ ରହିଲେ କେ ନେଇ ନୁଆ ଯିବେ। ହଁ ଲକ୍ଷେ ଯାଇଛି ଲୋ କଣ ପରିବା ନଗେଇଚିଲୋ ଭେଣ୍ଡି ଜହ୍ନି ଲଙ୍କା କାକୁଡ଼ି ହେଲାଣି ନା ଏରା ଖାଇ ଖାଇକା କେତେ ପୂଳେ କଳମ ଶାଗ ଏରା ଆଉ ଗୋଟେ ନେଉଟିଆ ସାାଗ ବୁ଼ଣିବି ବୋଲି ଦେଖୁନ୍ ଆଣିନାହାନ୍ତି ମଞ୍ଜିଯେ ହାଣି ଦେଉନାହାନ୍ତି
ସବୁତ କରିଚୁ ଆଉ କିଣିବୁ କଣ ପାଇଁ।
ଅକନାରେ ବାଇଗଣରା ଫଳୁନି ଏନା ଖାଲି ପୋକ ନାଗି ଯାଉଛନ୍ତି ଏରା ଦେଖ ଔଷଧ ଫୋଷଧ ଦେଇଛୁ ଦେଖିଆ ଯଦି ଭଲ ବାହାରେ ଫୁଣି ଖାଇମୁ ବାହାରୁଛି ତଥାପି ଖାଉଛୁ
ବିକୁଚୁନା
ଖାଲି ଖାଇବା ପାଇଁ ନା। ହଁ ହଁ ଆ ଏଇ ଶୀତ ଦିନିଆ ହେଲେ ବର୍ଷା ସିଯିନ୍ ଗଲା ପରେ ପରେ ତାପରେ ନଗେଇବୁ କୋବି ସବୁ ଆଉ ଅ ହଁ ଆଲୋ ସେଠି ଆମ୍ବ ଗଛ ପ୍ରବଳ ଅଛିଁ ଆଁ ନା ଗୋଟେ ଅଛି ନା ମୋ ବୋଉ କୁହେ ଯେ ଆଉ କୁନା ଆଣିଥିଲା ଆମ୍ବ ଏଠି ଦିଟା ଦେଇଚି ହଁ
ଗେମ୍ ଖେଳିବୁନାଇ ଆମେ।
ତାର ଶେଇଥିପାଇଁ ମୁଁ କନ୍
ସେଇ ହେଲା କହନ୍ତି ଏ ଏଇଥି କିନା ବଡ ବଡ ବାଇଗଣ ଆମ୍ୱ ହୁଁ ଆଉ ଆମ୍ବ ଅଛି ନା। ନା ନା ଆଉ ନାହିଁ ହଁ ହଁ ହଁ।
ଇଏ ଫୁଣି ଯୋଉ କଣନ୍ତି ଏଇଟା କଣ କହନି ନଡି ୟା ପ୍ରବଳ
ହୁଁ
ହୁଁ।
ନଡ଼ିଆ ପଡୁଥିନେ ଆଣନ୍ତ।
। ବସି ବସିଥିଲା ସବୁ ନେଇକି। ମୁ ପୂଜା ଫୁଜା କରନୁ ଆ ମୁ । ନଡିଆ ବେଳ ଇ କଟକରେ ପଚାଶ ଟଙ୍କା ଲେଖା। ହଁ ୟାଡ ଚାଳିଶି କଣ? ଆଉ ପଚାଶ ଟଙ୍କା ମୁଁ ଘରକୁ ଗନେ ହୁଁ ପୂଜା ପରର୍ବ ଏରେ । କଦଳୀ ପ୍ରବଳ। ଅଛି।
ହଁ। ତାଙ୍କର କେହି ରହୁନାହାନ୍ତି କି? ଦଉନ୍।
ଆଉ ସବୁ । ସବୁବେଳେ ସୁବିଧା ଅଛି ନା? ହଁ, । ତୋର କେତେଟା ପୁଣି ହେଲାଣି ନା ନେକ ହେଇଗଲାଣି ନା ହେଇନେଇ?
ନା ଲୋ।
ଆଇ ଜଉ ଇଏ ପଳେଇଲେଣି । ହଁ । ପଳେଇଲେଣି ଆଜି କହୁଥିଲେ ଲେଟ ରେ ଆସିବ ବୋଲି ରୋଷେଇ କରିବି ଲେଟରେ ଆଉ। ହଁ ।
ହୁଁ।
ମୁ ଏଇଠି ବାହାରେ। ଏଇଥିଁ ଆଉ।
ରାତିକି ସେଇ ରୁଟି, ଭାତ। ପୁଣି ତରକାରୀ ମଟର ଦିଟା ଭେଦେଇଛି ଆଜି ତରକାରୀ କରି ହେଇନି? ଆଉ କଣ ଭଜା କରିମୀ ଆଉ ଜହ୍ନି ଆଳୁ ଭଜା କରିମୀ ଭାବି ଆଜି ଗୁରୁବାରେ।
ଆଉ ପରଟା ଫଟା ଏଇ ରୁଟି ଯାହା କରିଦବୁ ଆଉ। ଚାଉଳ ଆଲାତାଲା ଚାଳ ହ ବୁନରେ।
ହଁ।
ଇଲୋ ଦେଇ ନାନ୍ତି ନା କଣ ଦାଦବା ଫୋନ କରିନାହାନ୍ତି ମୋ ଖାତା ତ ଘରେ ଅଛି ମୁଁ ତ ଯାଇ ଉଛୁଏ। ହଁ ଘରକୁ ଯାଇକି ନା ଯାଇକି ନେଇକି ଆସିବ ଆଁ, ହୁଁ। ଚାଉଳ ସେଠି କି ନୌନ ନା, ହଁ । ଚାଉଳ ଟା ଆଣେ ସେ ଗୋଲା ଚାଉଳଟ ସେ ତାଙ୍କର ଖାଆନ୍ତି ଘରେ ଖାଇଦଉଛନ୍ତି, । ଏ ପାଗୁଳୁ ପାଗୁଳୁ ମେସିନ୍ ଟା ଲଗେଇଦେଲୁ। ପାଣି କଣ ସଚୁ କିଲ?
ହୁଁ ହୁଁ।
ଯାଉଛୁ ସେ କବାଟ ଦେଇଦେଇଛନ୍ତି। ମେସିନ୍ ଟା ଚଲେଇ ଦିଅତୀ ବର୍ଷା ଟା ଉଠେଲାଣି। ଆଜି ସୂଜିବ ତାର।
ଆଜି
କଣ ହଉଛନ୍ତି ଛୁଆ? ହୁଁ ହଁ ଦୋକାନ
ହୁଁ
ଦୋକାନ ଜିମିନି, ବର୍ଷା ଟାରେ ଛୁଆରାଙ୍କୁ ଟିଉସନ ନ ଛାଡ଼ି କୁଆଡେ ଜିମି? ହଁ ଅଁ ଟିଉସନ ଛାଡିଦେ ନେ ଅଚିନ୍ତା।
ହୁଁ ଉଁ
ହୁଁ ଉଁ ନ ସା ତାଙ୍କର ସେଠିକି ପାଠ ପଢିଲେ ତୁ ତର ତ ହଁ ଅଁ ଟିଉସନ ନଥାନ୍ତେ କ ପୁରା ଖାଇଯିବେ ପୁରା ଘୋ ଘା ହେଇ ପୁରା।
ତାଙ୍କର ଛୁଆ ଅଛନ୍ତି ବୋଧେ।
ସେଇ ଯଉ ଉପରେ ଯିଏନୁ, ତାଙ୍କ ଝିଅ ଆସିକିରି ରହିଛନ୍ତି ତାଙ୍କ ଝିଅ ରହିଛି ପଢୁଛି ତଖ୍ୟ ଶିଳାରେ।
ହୁଁ
ସେ ସେଇଦି ପାଇଁ ଟିକେ ରହିଛନ୍ତି ସେ ତାଙ୍କର ଝିଅ ପୁଅ ଝିଅ ଦି ଆଂକେ ଯାଉଛନ୍ତି ନା ସେ ହଁ ଦିହେଁ ଯାକ ଯାଉଛନ୍ତି। ମାସ କୁ କେତେ ଟଙ୍କା ନଉ ଚନ୍ତି ଝିଅର ଏଇନେକେ ନେବେ ବାରହ ତେରଶହ ପୁଅର ଫ୍ରି ହେଇଗଲା ଫ୍ରି କଣ କି, ତାର ଯଉ ଥ୍ରୀ ଆଡ଼ମିସନ ଟା ୱାନ କ୍ଲାସ ରୁ କରନ୍ତି। ତାର ଅଛି ଗୋଟେ ଅଛି ଗୋଟେ ତାଙ୍କ ସ୍କୁଲ ରେ ରେ ଯାଇକି ପକେଇବୁ ଯାହାର ସିଲେକ୍ସନ ହେଇକି ଆସିବ ସେମାନଙ୍କର ହବ। ଆଙ୍କ ସ୍କୁଲ ରେ ତିନିଟା ଛୁଆ ସମଦାୟ ପକେଇଥିଲେ ତିନିଟା ଚାରିଟା ସେ ତିନ ତିନିଟା ହଁ ଦି ତିନ ଜଣକର ହେଇଚି।
ହୁଁ ଉଁ
ଆ ଫ୍ରୀ ଏଇନେ କୋଉ ପର୍ଯ୍ୟନ୍ତ ଅଷ୍ଟମ୍ କ୍ଲାସ ପର୍ଯ୍ୟନ୍ତ। ଆଁ ଭଲ ତ ହେଇଚି ଆଉ କଣ ହଁ ଖାଲି ବହି ପଇସାଟା ଯାହା ନେବେ ଯୋଉ ମନ୍ଥଲି ପଇସା ରିଆଡ଼ମିସନ ପଇସା ସେଇଟା ନେବେନି।
ହଁ ହୁଁ।
ପରୀକ୍ଷା ଫୀସ ତା ଝିଅ ର ଙ୍କ ପଇସା ଦବୁ ହଁ।
ହୁଁ
କେବଳ ହେଲା କଣଗି ଝିଅର ଯାହା ପଇସା ଯିବ ଏଠୁ ଏଣିକା। ତା ବାପା ପଇସା ମୁଁ ଭିଡି ହଉଛି। ତାର ଟିଉସନ ପଇସା ପଚିଶଶହ। ପୁଅର ହଜାର ତ ଝିଅର ପଚିଶ ନା ଲ ଝିଅର ପନ୍ଦରଶହ ପୁଅର ପ ହଜାରେ। ପଚିଶି ଶହ ଟଙ୍କା ଦବୁ, ମୋ ପୁଅ ପା ଖାଲି ଦଉଛି ଲୋ ମୁଁ ହଁ କେତେ କହନି ଷୋଳଶହ ଟଙ୍କା, ସେଇଥି ପାଇଁ ବଡ ଛୁଆଙ୍କର ସେ କୋଉଠି ଟିଉସନ କରୁଛି ସେ ଯୋଉ ମାପାତ୍ରର ବୋଉ କତରେ ଗୋଟେ। ଆଉ
ହୁଁ
ଛୁଆର ଟିଉସନ ନ କନେ ହେଲା ହଇରାଣ ନାହିଁ ତାପରେ ସେ ଘରେ ରହିନେ ବୁଲିବେ ପା ସିଏ। ଆଉ ପାଠ ପଢିବେ ନା ଟିଉସନ ଗଲେ ସେଠି ବସିଲେ କିଛି ନହଲେ ସେ ମାଷ୍ଟର ବାରଟା ଚାଲିଶ ରେ ଛୁଟି ଆ ଖାଇ ଗାଧୋଇ ଖାଇ ଗାଧୋଇ ଖାଇକିରି ସେ ହେଲା କଣତି ଶୋଇବେ, ଶୋଇକି ଉଠିକି ଟିଉସନ ପାଠ କରିବେ, ଟିଉସନ ପାଠ କରିକି ଟିଉସନ ଯିବେ।
ହଁ ଅଁ
ରାତି ଆଠଟା ବେଳକୁ ଅସିବେ ଦିଟା ଯାକ ଖେଳିବେ। ଖେଳିକି ପୁଣି ଖାଇ ଖାଇକି ନିିଆ ଲାଗନ୍ତି ଖେଳିବେ ହଁ। ସକାଳୁ ଚାର ଟା ରୁ କରିକି ଦଉନା। ହ ରାତି ଚାରିଟାରୁ ଉ ଝରଣାର ପାଠ ଲେଖିବେ।
ରାତି ଚାର ଟା ରୁ ଉଠିକି ତାର ପାଠ କରିବେ ସ୍କୁଲ ପାଠ। ସ୍କୁଲ୍ ପାଠ କରିବି ତାର ସ୍କୁଲ। ଯିବେ ସାଢ଼େ ସାତଟା ସାତଟା ପନ୍ଦର ସୁଧା ଯିବେ।
ହ
ଏରା ଘ-ଘରେ ରହିନେ। ଛୁଟି ସମ୍ଭାଳି ପାରିବୁନି ଯୋଉ ସ୍କୁଲ ଯୋଉ ଛୁଟି ହେଇଗଲା। ହ ପା ଛୁଆଁଙ୍କୁ ସମଲିବୁ ସ୍କୁଲ ଛୁଟି ହେଇଗଲା ମାନେ କେ ଘଣ୍ଟେ ନେଖା ନେଇକି ସେ ସାର ମାନେ ସମ୍ଭାଳେନ୍ତେକି।
ହାଁ ହାଁ।
ପାଗଳ କରଦଉଛିି ତୁ ତ ଦେଖିଥିବୁ ମୋ ପୁଅ ଯାହା ହୋଉଛି ହ ପା ପୁଅ ଭାରି ଚଗଲା ବା ହେ ଭଗବାନ। ସେ ଗାଁକୁ ଯୋଉ ଯାଏ ଯା ଖାଲି ମୋ ମା ଅନାନି ତୁ ଯାହା କହିବୁ କହିବୁ ତା ବସନ୍ତ ଦାଦା ନାଁ ରେ କିଛି କହିବୁ ହ ତ ବାବା। କହିବ। ଟିକେ ବସନ୍ତ ଦାଦା କୁ ଟିକେ ଫୋନ ଟା କରନି ମୁଁ କହିମୀ ତୋର କଣ କାମ କି ତ ବସନ୍ତ ଦାଦା ପାଖରେ। ମୁଁ କହିଲି ବସନ୍ତ ତୋ ସାଙ୍ଗେ କଥା ହବନି। ଖାଲି ଟାନ ତା ଯୋଉ ତା ବାବା କହିଲେ ତୋ ବସନ୍ତ ଦାଦା କୁ କି ହେଲେ ଗଡୁଚୁ କହିଲା ସବୁ କହିବ ମୋ ବସନ୍ତ ଦାଦା କୁ ସେଇଭଳିଆ କଥା କହିବନି।
ହଁ ହଁ।
ତା ବସନ୍ତ ଦାଦାର ତାର ଭାରି ଭଲ।
ହଁ। ସିଏ ପା କହିଦେଲା କ୍ଷଣି ଇଏ ଖାଲି ପା ଇଏ ହେଇଯିବ।
ତା ଉପରେ ଶୋଇକି କହିବ ଆ ମୁଁ ଦଣ୍ଡ ମାରିବି ଆ ମୋ ଉପରେ। ଠିଆ ହବୁ ମୁଁ ତତେ ଟେକିମ
ସେ ଗନେ ଆ ଆମ ଘରକୁ ପା ପ୍ରାୟ ଟାଇମ ପଲୁଏ।
ଏଇ ଥରକ ପୁଅ କହିଲା। ଆ ଗୋଟେ ଯୋଉ ପଣସ ଭାଙ୍ଗିଥିଲେ ଆ ଅନାନୀ କଣ ଲୋ ତାକୁ ଡାକିଛନ୍ତି। ନବି ନା।
ହଁ କଇଲା ସିଏ ହେଲା କନ୍ତି କାଲି।
କାଲି ଘାଣ୍ଟି ପକେଇଲା ଘାଣ୍ଟି ପକେଇଲା।
ହେ।
ସେ ତୋ ତୋ ବୋଉ ପାଖରେ ଆଉ ପିଙ୍କି ବୋଉ ପାଖରେ ତାର ହଁ ଡାକିବ ମା। ବୋଉ କୁ ଡାକିବ ମୀ ମା ଆକୁ ଡାକିବ ଗୁଣ୍ଡୁ ମା। ଆକୁ ଡାକିବ ଗୁଣ୍ଡି ମା କେ ଆଉ ମାନେ ଆଉ। କାହା ପାକୁ ତ ଯାଏନି ତମ ଛଡା ଆଉ କାହା ପାଖକୁ ଯିବନି ଆଉ କାହା ପାଖକୁ ଯିବନି।
ଆଉ ଭାଉଜ ଯାଅ ତମେ କଣ କାମ କରିବ ଆଁ। ହଁ।